ହାଲୋ।
ହଁ ଅଁ।
ହଁ, ସୁ ପ୍ରଭାତ।
ହଁ, ସୁପ୍ରଭାତ କଣ କରୁଚ?
ନିତିଦିନିଆ, ମୋର ନିତିଦିନିଆ କାମ ରୋଷେଇ।
ଅଁ ହଁ, ଆଉ ମୁଁ ଏଇଠି କଣ କରିବି? ଏଇଠି ବସିଚି ଆଉ।
ଉଁ ହୁଁ।
ଆଉ କଣ ଖାଇବା ପିଇବା ଆଜି କଣ, ବନା ହଉଚି ରୋଷେଇରେ?
ଆଜି ରୋଷେଇରେ ବର୍ତ୍ତମାନ ଭାତ ହେଇଗଲାଣି।
ହୁଁ।
ଆଉ କୋବି ତରକାରୀ କରିବି।
ଫୁଲକୋବି ଏଇ ସିଜିନ ରେ କୋଉଠି ମିଳୁଚି?
ହଁ, ଏବେ ମିଳୁଛି ତ।
ଓହଁ, ଫୁଲକୋବି ଆଉ କଣ?
ଆଉ କାଙ୍କଡ଼ ଆଉ ଆଳୁକୁ ଭଜା କରିବି ଆଉ। ସଜନ ଶାଗ ଭଜା ହବ ଆଉ।
ଉଁ ହୁଁ। ଆଉ ଘରେ ସବୁ ଭଲ।
ହଁ ଘରେ ସମସ୍ତେ ଭଲ ଅଛନ୍ତି। ବୋଲେ ଖାଇ ପିଇ ସାରିଲଣି?
ନା ଖାଇବି କଣ ଖାଇନି ଏମିତି ବସିଚି ବ୍ରସ ଫ୍ରସ୍ କରିବି ମାନେ ନିିତ୍ୟ କ୍ରମ ନି ନିତ୍ୟ କର୍ମ ସାରିକି ବସିଚି ଖାଇନି କିଛି ଖାଇବି ଆଉ।
ଓ ହୋ।
ଆଉ ଘରେ ସବୁ ଭଲ।
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ତମର?
ହୁଁ। ଆ ତମେ ତ ରୋଷେଇ ଫୋଷେଇ ସାଇଲଣି ସକାଳୁ ଆଉ କଣ।
ହୁଁ ହୁଁ। ହଁ ସେ ଟିକେ ସଖାଳୁ ନ କଲେ ଟିକେ ଅସୁବିଧା ତ ଆମର। ଖାଇବେ ଆଉ ଟିଫିନ୍ ନେଇକି ଯାଆନ୍ତି। ସେଇଥି ପାଇଁ ସଖାଳୁ ଖେ ଆମର ଆଉ ସବୁଦିନ।
ଖାଳୁ ମାନେ କଣ ସବୁ କଣ କେହି ବ୍ରେକଫାଷ୍ଟ କରନ୍ତିନିକି ମାନେ ଜଳଖିଆ କେହି ଖାଆନ୍ତିନି?
ହଁ ଜଳଖିଆ ହବ ଏଟା ବି ହବ। ଦିଟା ଏକା ଟାଇମ ରେ କରିବାକୁ ପଡେ।
ଆଉ ଜଳଖିଆ ଖାଇକି ସେଟା ତ ଥଣ୍ଡା ହେଇହେଇ ଥିବ ଯୋଉ
ନାଇଁ ନାଇଁ ଯୋଉ ଦିପହର ଖାଇବା ଟା ଆମର ମୋ ଯୋଉ ହଜବେଣ୍ଡ ଯେ ସେ ଡିଉଟି ଯିବେ ନା। ସେ ଖାଇବେ ଆଉ ଟିଫିନ ନେଇକି ଯାଆନ୍ତି। ଆଉ ମୁଁ ବନେଇବି ପୁଣି ଆମ ପାଇଁ ବନେଇବି ଉଁ ଡବଲ ନା। ତେଣୁ ବନେଇକି ରଖିଦିଏ ଆଉ ଆମେ ଖାଇଲା ବେଳେ ଗରମ କରିଦଉ। ତାଙ୍କୁ ଟିଫିନରେ ଦେଇଦିଏ ଆଉ।
ଅ ହଁ।
ହଁ।
ମାନେ ଚୁଲିରେ ରୋଷେଇ କର ନା ଗ୍ୟାସ ରେ ସବୁ?
ହଁ ଚୁଲି ବି ଅଛି ଗ୍ୟାସ୍ ବି ଅଛି। କିନ୍ତୁ ଏବେ ତ ଗ୍ୟାସ୍ ସମସ୍ୟା କେମିତି ଦେଖିଥିବେ। ଗ୍ୟାସ୍ ଆମର ବି ଟିକେ ବହି ନାହିଁ। ଆଉ ଉଁ ନହେଲେ ଚୁ କରେ ଗ୍ୟାସ୍ ରେ ଏବେ ଟିକେ ଚୁଲିରେ ଦିନ ଟାଇମ ଟା କରିଦଉଚି। ରାତି ଟାଇମ ଗ୍ୟାସ ରେ କରେ ଆଉ।
ଅଁ ହଁ ରାତିରେ କଣ ଭାତ ନା ରୁଟି?
ନା ରାତିରେ ରୁଟି ହୁଏ।
ଉଁ ହୁଁ।
ରୁଟି ଆଉ ଯାହା ତାହା ଆମ ଝିଅ ଏବେ ତାର ଗୋଟେ ନୂଆ ସାଙ୍ଗ ପାଇଛି ତ। ରଜ ପାଇଁ ସବୁ ଆସିତିଲେ। ସେଇମାନଙ୍କ ସ ସେ ତ ଯାଇକି ଟିକେ ସଖାଳୁ ଖାଇ ଦେଇକି ଯାଇକି ଖେଳୁଚି ଆଉ।
ଓହୋ।
ହଁ।
ଆଉ ମତେ ଭଲ ସବୁ ପନିପରିବା ଖାଇବା ପନିର ଆଉ କଣ ଭଲ ପନି ପରିବା ଖାଇବା ଟା ଭଲ।
ହଁ ସବୁ ପନିପରିବା ତ ଖାଇବା କ ଥାଉ କାହିଁକି ନା ସବୁ କୁ ପନିପରିବାର ଅଲଗା ଅଲଗା ପରିମାଣରେରେ ଭିଟାମିନ୍।
ଆଜିକାଲି ହେଟା କେହି ବୁଝୁଚନ୍ତି ନା।
ହିଁ-ହିଁ-ହିଁ।
ସେ କେହି ବୁଝୁ ଆଜି କାଲିିକା ଛୁଆ କେହି ବୁଚନା। ଆଁ ଏଟା ଖାଇମୁନୁ ସେଟା ଖାଇବୁନୁ।
ହଁ ହଁ।
ଆଉ ସେ ସବୁ ବୁଝୁନାହାନ୍ତି କେହି।
ତମେ ସବୁ ପନିପରିବା ଖାଅ?
ଆ ହଁ ମୁଁ ସବୁ ଖାଏ। ଖାଲି ଟିକେ ଖାଲି ବାଇଗଣ ଟା ଖାଏନି। ବାଇଗଣ ଟା ଖାଇଲେ ଟିକେ ମୋର କୁଣ୍ଡେଇ ହୁଏ। ମାନେ ପା ସେଇଟା ଟିକେ କୁଣ୍ଡେଇ ହୁଏ। ମୁଁ ଖାଇପାରେନି। ନହେଲେ ଆଉ ସବୁ ମୁଁ ଖାଏ। ମତେ ବୋହୁ ପନିପରିବା ଶାଗ ଆଉ ଏସବୁ ମତେ ଭଲ ଲାଗେ। ଡାଲି ହି ଆଉ ମୋର ତ ଡାଲି କି ଡାଲମା ହେଲେ ମୋର ଚଳିବ। ମାନେ ପୁରା ବଢିଆ ସେ ଭାତ ଖାଇଦେବି ପୁରା।
ହୁଁ।
ଆଉ ନହେଲେ ଉଁ ଥର ଭାତ ଏଇଥିବ। ଟିକେ ଘିଅ-ଘିଅ ଟିକେ ପଡିଥିବ। ଆଳୁ ଚକଟା ଟିକେ ହେଇଥିବ। ଆଉ ମିକ୍ସଚର୍ ଧଇଲା ଭାତ ପଳେଇବ।
ଓହୋ। ଘିଅ ଟିକେ କା ଖାଏନି।
ଘିଅ ଖାଅନା?
ନା।
ଓହୋ। ନା ଘିଅ ଜଣେ ଜଣେ ଖାଆନ୍ତିନି ତାଙ୍କୁ ଟିକେ ବାସ୍ନା ହୁଏ ଘିଅ ଟା।
ହୁଁ ହୁଁ। ଆ ନାଇଁ ଆମର ଗାଈ ଅଛି। ଆମର ସବୁ ଏସବୁ ବି ହୁଏ, କିନ୍ତୁ ମତେ ଟିକେ ଭଲ ଲାଗେନି। ଖାଲି ମୁମ ଯା ଆ ମାନେ ଛେନା ଟା ମୋର ଟିକେ ବୋହୁତ୍ ପସନ୍ଦ ଖାଏ। ନହେଲେ ଆଉ କିଛି ଏଇ ନି
ତମ କିଏ କରନ୍ତି ସବୁ ଗାଈ କାମ ତମ ଶାଶୁ କରୁଥିବେ?
ହଁ ହଁ। ସିଏ କରନ୍ତି। ଗାଈଟା ତ ବୋହୁତ୍ କାମ ତାଙ୍କୁ ଖାଇବ ଦେବେ। ତାଙ୍କୁ ମାନେ
ଘରେ ରହିଲେ ତାଙ୍କର କେୟାର ମାନେ ସେ ତମେ ଗୋଟେ ଫ୍ଯାମିଲି ମେମ୍ବର ଯେମିତି, ସିଏ ଗୋଟେ ସେମିତି ଫାଲି ମେମ୍ବର।
ହଁ।
ତାଙ୍କର ବି ସେମିତି କେୟାର ନବାକୁ ପଡିବ।
ହଁ।
ହଁ ମ ମୋତେ ମାନେ ଯେଉଁ ଘିଅ କହିଲ, ମୋତେ କ୍ଷୀର, ଦହି, ଛେନା, ଘିଅ ଅ ମାନେ ସବୁ ପସନ୍ଦ ସବୁ ମତେ ବୋହୁତ୍ ଭଲ ଲାଗେ। କ୍ଷୀର ଟା ତ ମୋର ବୋହୁତ୍ ଫେବରେଟ୍, ଆଉ
ହେଁ ହେଁ
ତାପରେ ଛେନା, ତାପରେ ଦହି, ଦହି ଟା ମୁଁ ଖାଏ। ଯୋଉ ଘରୋଇ ଦହି ଯୋଉ କରନ୍ତି ଦେ ସି, ଦହିଟା ସେଇଟା ମାନେ ଯଦି ଟିକେ ମାନେ କ୍ଲିନ୍ ମାନେ ଦେ ଖା ହୋଉଥିବ କ୍ଲିନ ମାନେ ଆଖିକି ଟିକେ ସଫା ଦେଖା ହୋଉଥିବ ତାହେଲେ ଖାଇମି। ସ୍ମେଲ ବି ଆସୁନଥିବ ତାହେଲେ ଖାଇବି ନହେଲେ ମୁଁ ଖାଏନି। ଆଉ କିନ୍ତୁ କିଣା ଦହିଟା ବଜାର ଦହିଟା ମତେ ଭଲ ଲାଗେ।
ହଁ ମୁଁ ସେଇଟା ଖାଏ। କିନ୍ତୁ ଘର ଟା ମତେ ଟିକେ ଭଲ ଲାଗେନି ଆଉ।
ଆଉ ଛେନା ଫେନା ମୁଁ ଖାଏ।
ଓହୋ ଅଛି ବୋଧେ।
ନା ଆମର ଗାଈ ଆମ ଗାଈ ଇଏ କିଏ କରିବ ମୋ ମାଙ୍କ ଦେହ ତ ମାନେ ସବୁବେଳେ ପ୍ରାୟ ଟାଇମ ଖରାପ ରୁହେ ଆଉ ଗାଈ କାମ କିଏ କରିବ ଗାଈ ପୁଣି ତାଙ୍କର ସେବା କରିପାରିବନି ସେମାନେ ଇଏରେ ରହିଲେ ତମକୁ ପୁଣି ମାନେ ଭଲ ଲାଗିବନି ତ ରଖିବା
ଗରୁ ମାନେ ପ୍ରତ୍ୟେକ ଘରେ ଘରେ
ହଁ ଆଗରୁ ପ୍ରତ୍ୟେକ ଘରେ ଗାଈ ଟା କମ୍ପ ମାନେ ପୁରା ଇଏ।
ଏବେ କିନ୍ତୁ ଲୋକମାନେ ଗାଈ ବଦଳରେ କୁକୁର ରଖିଲେନି।
ହଁ କୁକୁର ରଖିଲେଣି ବା ଗାଈ ବଦଳରେ।
ହଁ ଗାଈ ଏବେ ଦାଣ୍ଡରେ କୁକୁର ଏବେ ଘରେ।
ହଁ କୁକୁର ବିଲେଇ।
ହୁଁ ହୁଁ।
ତାଙ୍କୁ ସବୁ ଘରେ ରଖା ହୋଉଛି ଗାଈଙ୍କୁ ସବୁ ପଦାରେ।
ହଁ ତାଙ୍କୁ ରଖ କିଛି ଅସୁବିଧା ନାହିଁ। କିନ୍ତୁ ଗାଈ ରଖିଲେ ଆମେ ତା ଠୁ କେତେ ପ୍ରକାର ସୁବିଧା ପାଇପାରୁଛନ୍ତି।
ଆମ ବାହାର ମାନେ ଷ୍ଟେଟ ବି ଗୋଟେ ଗୋଟେ ଏମିତି ଅଛି ସେମାନେ ଗାଈ ମାନଙ୍କୁ ଏତେ ମାନେ ରଖ ସଫା କରିକି ତାଙ୍କ ବେଡରୁମ ରେ ବି ସେମାନେ ଯାଇକି ଶୁଅନ୍ତି। ଛୋଟ ଛୋଟ ବା ଛୁରୀ ଦେଖିଥିବ ସବୁ ଆସେନ ମାନେ ଇଣ୍ଟରନେଟରେ। ଭିଡିଓ ଗୁଡା ସେ ସବୁ ଛୋଟ ଛୋଟ ବାଛୁରୀ ସବୁ ଯାଇ ତାଙ୍କ ରୁମରେ ଶୋଇଥିବେ।
ହଁ।
ଆଉ ବି ଏମିତି ବି ଗୋଟ ଗୋଟେ ଗୋଟେ ଗାଈ ଅଛନ୍ତି ସେ ପୁରା ବାଛୁରୀ ଭଳି ଦେଖିବା ପାଇଁ କିନ୍ତୁ ହେଉଡା ଗୋଟେ ଗୋଟେ ଗାଈ। ସିଏ ଗୋଟେ ମାନେ ପ୍ରଜାତିର। ଆଉ ମୁଁ ତ ଏଇ ହଁ ଯୋଉ ମାନେ ମୋର ହେଇଥିଲା ଦି ବର୍ଷ ହେଇଗଲାଣି ଗୋଟେ ଆକ୍ସିଡେଣ୍ଟ ହେଇଥିଲା ଆ ଗୋଡ ଭାଙ୍ଗି ଯାଇଥିଲା ମୋର ଆଉ ସେଇଟା ଆମେ ଯାଉଥୁଲୁ କଲେଜ ଯାଉଥୁଲୁ।
ଓହୋ।
କଲେଜ ଯାଉଥୁଲୁ ମୋ ସାଙ୍ଗର ମୋର କଲେଜ ଯାଉଥୁଲୁ ସେ ଗୋଟେ ବାଇକ୍ ବାଲାଟା ଆସିକି ସାମ୍ନାରୁ ନା ସାମ୍ନାରୁ ବି ନୁହଁ ସାଇଡ ରୁ ଆସିକି ପିଟି ଦେଲା।
ଓହୋ।
ଆ ସାଇଟରୁ ଆସି ପିଟି ଦେଲା ଯେହେତୁ ତ ମୁଁ ମାନେ ମୋ ସାଙ୍ଗ ଟା ପଡିଗଲା ମୁଁ ପଡିଗଲି ମୋ ଗୋଡ ଉପରେ ତା ସ୍କୁଟି ଟା ପଡିଗଲା।
ଓହୋ।
ଆ ତ ସେଇଠୁ ଭାଙ୍ଗିଗଲା ତ ତାପରେ ଭାଙ୍ଗିଲା ଯେମିତି ସେ ଯୋଉ ଗୋଡ ଭାଙ୍ଗିଲା ମାନେ ସେ ହାଡ ଟା ଭାଙ୍ଗିଲା ମାନେ ଡ ମାନେ କହିବେ କି କ୍ଷୀର ପିଇବ ଅଣ୍ଡ ଅଣ୍ଡା ଖାଇବ ଆଉ ଯୋଉ ଖାଆନ୍ତି ଯୋଉ ଖାସି ଯୋଉ ତା ଗୋଡର ଯୋଉ ଇଏଟା
ହଁ ହଁ।
ତା ଗୋଡ ଭିତରେ ଯୋଉ ରହିଲା ଆମର ସଂସଟା ରହିଲା ସେଇଟା ଖାଇଲେ କାଳେ ଭଲ କିନ୍ତୁ ମୁଁ ତ ମଟ ଖାଏ ନା ମୁଁ ହେଟା ଖାଇବି ମତେ ବାନ୍ତି ଲାଗିବ।
ହଁ ସେଇଟା ପ୍ରାୟ ଲୋକ ଖାଇବାକୁ ପସନ୍ଦ କରନ୍ତିନି।
ହାଲୋ।
ତାପରେ କଣ କେତେ ଦିନ ଲାଗିଲା ଭଲ ହବା ପାଇଁ?
ଭଲ ହବା ପାଇଁ ତ ମାନେ ଭଲ ହବା ପାଇଁ ମୁଁ ବେଡରୁ ଠିକ୍ ସେ ଉ ଠିକି ଚାଲି ପାରିଲି ମତେ ସାଢେ ତିନି ମାସ ଚାରି ମାସ ଲାଗିଗଲା।
ହୁଁ ହୁଁ।
ଆଉ ତାପରେ ଧୀରେ ଧୀରେ ଧୀରେ ଧୀରେ ଚାଲେ ମାନେ ଟିକେ ଛୋଟେଇ ଛୋଟେଇକି ଚାଲେ।
ହୁଁ।
ଉଁ ତାପରେ ଧୀରେ ଧୀରେ ଧୀରେ ଧୀରେ ଇଏ ହେଇଗଲା କିନ୍ତୁ ଏଇ ଯୋଉ ପଶିଥିଲା ଯୋଉ ମାନେ ଯୋଉ ଦିଆ ହେଇ ଯୋଉ ରଡ୍ ସେ ରଡ୍ ଟା ବାହାରିନି ସେଇଟା ବାହାର କରାହବ।
ଓହୋ ଏବେ ଯାଏ ବାହାରିନି।
ନା ସେଇଟା ବାହାରିନି ଡକ୍ଟର କହିଥିଲେ ବାହାର କରିବା ପାଇଁ ତାପରେ ମୋର ବି ପଢା ପଢି ରହିଯାଉଥିଲା ମଝିରେ ଛୁଟି ବି ନେଇ ହବନି। ଆଉ ସେଥିପାଇଁ ଆଉ।
ଏବେ ସମୟ ଦେଖିକି କେବେ ସେଟାକୁ ବାହାର କରିଦେବେ ଆଉ।
ହୁଁ।
ଶରୀରର କୌଣସି ଅଙ୍ଗ କିଛି ହେଲା ମାନ ପୁରା କୁହନ୍ତିନି ହାତ ଗୋଡ ଚାରି କେହିନୁହେଁ କାହାରି ନିଜ ହାତ ଗୋଡ ମାନେ ଯଦି ଭଲ ଥିବ ତ ସବୁ ଭଲ।
ହଁ ବା। ଆଉ ତାପରେ ବି ନିଜ ହାତ ଗୋଡ ତମ ଗୋଡ ଭାଙ୍ଗିଯିବ କି ଗୋଟେ କିଛି ହେଇଯିବ ତମେ କିଛି କରିପାରିବନି। ଅ ସେଇ ଟାଇମ୍ ରେ ଦେଖିବ ତମ ସେବା କେବଳ ତମ ମା ବାପା ହିଁ କରିବେ ଆଉ କେହି କରିବେନି। ସବୁ ଚିଡିବେ ତମ ଉପରେ ଏ ମୁଁ ଏଟା କରି ପାରିମିନି ସେଟା କରିପାରିମିନି କେତେ କରିବି।
ହୁଁ।
ନିଜ ଭାଇ ଭଉଣୀ ତ ଚିଡିବେ ଆଉ।
ହଁ ହଁ।
ଆଉଁ ସେଇ ଟାଇମ୍ ରେ ଚାରି ମାସ ପୁରା ମୋ ମା ପୁରା କଡିଚନ୍ତି। ମାନେ ଘର ସମ୍ଭାଳିକି ପୁଣି ମତେ ମାନେ ଛୋଟ ଛୁଆ ଗୋଟେ ଛୋଟ ଛୁଆର କାମ ଯେମିତି ମୋର ସେ ମିତିଆ କାମ। ଖାଇପାରିବୁନି ସେଇଠି ବସିବୁ ତୁ ଆସିପାରିବୁନି ସେଇଠି ବସିବୁ।
ଆଚ୍ଛା। ମା ମାନେ ତ ଛୁଆମାନଙ୍କର କିଛି ହେଲେ ସବୁଠୁ ବେଶୀ ତାଙ୍କୁ ସେ ତାଙ୍କୁ କଷ୍ଟ ହୁଏ।
ହଁ। ନା ଆଜି କାଲି କିନ୍ତୁ ଦେଖିଲେଣି ମାନେ ମା ବି ଜଣେ ଜଣେ ଏମିତି ବି ମା ଥାଆନ୍ତି। ମାନେ ମୋର ଗୋଟେ ଜୁନିଅରଟେ ସେ ସବୁବେଳେ ତା ମାଆଙ୍କ କଥା କାନ୍ଦିକି କୁହେକି ଆଉ ତା ମା ମାନେ, ସେ ସିଏ ନିଜେ ମାନେ ତାଙ୍କ ନିଜ ଛୁଆ କିନ୍ତୁ ସେ ତା ମା ମାନେ ସେଇ ମା ସେ ଦେଖି ପାରନ୍ତିନି। କଣ ପାଇଁ କେଜାଣି। ମୁଁ କଣ ନିଜ ଛୁଆ ଦେଖିପାରନ୍ତିନି କଣ ଇଏ।
ଏଇଟା କେମିତି କଥା। ନିଜେ ଜନ୍ମ କରିଚ କଷ୍ଟ କଷ୍ଟ ସହିକି ନିଜ ପିଲାର ଦେଖିବନି ହବ କେମିତି। ଆ।
ଆ ମାନେ ମା ଶବ୍ଦ ଟାକୁ ସେମାନେ ଇଏ କରିଦଉଛନ୍ତି।
ଖରାପ କରୁଚ଼ନ୍ତି।
ହୁଁ। ଆଉ ତାପରେ ବି, ମାନେ ଦେଖିବ ଛୁଆ ବଡ ହେଲା ପରେ ବି ମାନେ ଛୋଟ ବେଳେ ଦେଖିବ ତାଙ୍କ ବାପା ବାପା ମାଙ୍କୁ କେହି କିଛି କହୁଥିଲେ ସେମାନେ ପାଟିଚୁପ୍ କରିକି ରହୁଥିବେ। କିଛି କହୁନଥିବେ। କିନ୍ତୁ ବଡ ହେଲା ପରେ, ମାନେ ଆମରି ଏଜ୍ କଥା ମୁଁ କହୁଛି, ଦେଖିବା ତାଙ୍କ ବାପା ମାଆଙ୍କୁ କିଏ କଣ କହିଦବ ସେମାନେ କହିବେନି?
ଯାହାବି ହେଲେ କହିବି। ସେ ଯିଏ ବି ହୁଅନ୍ତୁ। ବାହାର ଲୋକ ହୁଅନ୍ତୁ, କି ଘର ଲୋକ ହୁଅନ୍ତୁ
ନାସ୍ ବୋହୁତ୍ ବାଧିବ।